ହାଲୋ, କଣ କରୁଛ? କଣ କରୁଚ?
ବସିଚି।
ଖାଇସ୍, କଣ ଖାଇଥିଲା ଆଉ?
ଉଁ ହୁଁ ଭାତ। ଡାଲମା, ହଁ ଭାତ, ଡାଲମା ତରକାରୀ। ଖଟା ଆଉ ଆୟସ୍, ପିଠା।
ଏତେ ଏତେ ଆଇଟମ୍ ପରା। ଆଜି କିଛି ସ୍ପେଶାଲ୍ ଥିଲା କି? ତମର ଆଜି କିଛି ସ୍ପେଶାଲ ଥିଲା କି?
ତମେ କଁ ଖାଇଚ?
ମୁଁ ସେଇ ଭାତ, ଡାଲି ଆଚ୍ଛା।
ହଁ।
ସେ ତ ଟା କାଲି ପିଜା ଖାଇଥିଲି ଆଉ, ହାଲୋ।
ଓହୋ ଭାତଟା ହଁ ଭାତ, ଡାଲି, ଭଜା ଖାଇଥିଲ?
ହୁଁ।
ହାଲୋ ଆଉ ସାଙ୍ଗକୁ?
ହାଲୋ। ତା ସାଙ୍ଗକୁ ଆମ୍ବ ଆଉ ଖଟା ଆଉ
ହଁ, ହାଲୋ।
ହ୍ୟାଲୋ
ଓ ହୋ
ହ୍ୟାଲୋ ହଉ ରଜା ସ୍ପେଶାଲ କଣ ଅଛି?
ହଁ ହ୍ୟାଲୋ
ତମ ଗାଁ ରେ ବା ନାଚ ହଉଛି।
ଆଉ ରଜ କଣ ରଜ କେମିତି କଣ କଣ।
କିଛି ନାହିଁ ବା ଏକ୍ଜାମ ଥିଲା ବା ଆଉ କଣ ହେଲା ଏକ୍ସାମ ଥିଲା ବା କଣ ଯା
କହିଲ
ହଁ ହଁ
ହ୍ୟାଲୋ
ମୁଁ କହଲି ମୋର ସେମିତି କିଛି ରଜର ସ୍ପେଶାଲ ନାହିଁ ରଜର ସେମିତି କିଛି ସ୍ପେଶାଲ ନାହିଁ ମୋର
ହଁ ତଲ କେସିବିନି ନ ନାଇଁ
ନା ଏକ୍ସାମ୍ ଚାଲିଛି ବା କଣ ସ୍ପେଷାଲ ଆଉ ଏକ୍ସାମ ଚାଲିଛି ବା ଆଉ ସ୍ପେସିଆଲ କଣ? ଆ ର ଆଜି ଥିଲା ଗୋଟେ ପିଜି ଏକ୍ସାମ୍
ଆ
ଆ ଇଗନୋର କରୁଛୁ ତ ଇଗନୋର ପିଜି କରୁଛୁ
ଓହୋ ହ ହଉ
ଏକ୍ସାମ୍ ଟାଇମରେ ଆଉ କଣ ରଜ ସେଲିବ୍ରେସନ କରିବ?
ହଁ ଏ ବି ସ ଇକନମିକ୍ସ ହ ହ ଓ ହୋ ପରୀକ୍ଷା ଭଲ ହେଇଛି।
ହଉ ଘରେ ହଁ ଏକ୍ସାମ୍ ମସ୍ତ୍ ହେଇଛି।
ଭଲ ତ କେତେସ
ଭଲ ଲାଗଛି
କେତେ ସ୍କର ଆସିବ ତାହାଲେ
ଜଷ୍ଟ ପାସ୍ ଆସିବା ଆଉ
ଏ ହେ ଓ ହୋ ହୋ ମୁଁ କହିଲି ନାଇଣ୍ଟି ପରର୍ସେଣ୍ଟ ଭଳିଆ ରଖ
ମସ୍ତ ହେଇଛି ଯଷ୍ଟ ପାସ ଆସିବ ମାର୍କ ଆସିବ ହେରି।
ହୁଁ
ଯଷ୍ଟ୍ ପାସ ଆମର ଦରକାର ଅଧିକ ଦରକାର ନାହିଁ ପିଜିରେ ଅଧିକ ଦରକାର ଏତିକି ବି ହେଲା ଆମେ ଖୁସି
ହଁ ହଁ
ଆଉ ନାଇଟ ରେ
ନହେଲେ ନାଇଣ୍ଟି ପର୍ସେଣ୍ଟ ରହିବ ବୋଲି ନା
ନାଇଣ୍ଟି ପରସେଣ୍ଟ ରହିବନି ପିଜି ରେ କାହାକୁ ଦିଅନ୍ତି ନି।
ଓହୋ
ପିଜର ସେମତି ମାର୍କ ଦିଅନ୍ତିି ନି। ପିଜି ରେଗୁଲର ହଉ କି ଡିଷ୍ଟାନ୍ସ ହଉ ସେମିତି ମାର୍କ ଅଧିକ ଦିଅନ୍ତିନି। ବହୁତ କମ୍ ମାର୍କ ଦିଅ।
ମାକ୍ସିମମ୍ ମାକ୍ସିମମ୍ କେତେ ପରସେଣ୍ଟ ଦେବେ?
ସେ ପଚାଶ ଷାଠିଏ ପଚାଶ ଷାଠିଏ ଭିତରେ ଆସଛି।
ଓ ହୋ।
ସିକଷ୍ଟି ସିକଷ୍ଟି ପରସେଣ୍ଟ ଆସୁଛି ଅଧିକ ଆସୁନି।
ଓହୋ। ସେ ବି
ଆଉ ତମେ ଏବେ କଣ କରୁଛ କଣ? ହଁ କରଛି ବା ଏବେ ଏକ୍ଜାମ ଅଛି କୋଡିଏରେ।
ଓଡ଼ିଆରେ ଏକଜାମ ଅଛି।
କୋଡିଏ ରୁ କ ଷ୍ଟାଟିଙ୍ଗ ହବ ଏଗଜାମ ନାଁ ହୁଁ।
ହ୍ୟାଲୋ।
କୋଡିଏ ରୁ ଏକ୍ଜାମ ଷ୍ଟାର୍ଟିଂ ହବ।
ହୁଁ ହୁଁ ସେକଣ୍ଡ ସେମିଷ୍ଟାର ବୋଧେ ନାଇଁ କି? କହିଲି ସେକେଣ୍ଡ ସେମିଷ୍ଟାର ବଧେ। ହଉ ଆଉ ବେଷ୍ଟ ଅଫ ଲକ।
ଥ୍ୟାଙ୍କ ୟୁ ଥ୍ୟାଙ୍କୟୁ।
ହଁୱେଲକମ।
ଆଉ ନାଇଟ ରେ କଣ?
ମିଟରେ। କଣ ଖାଇବା କଥା କ ଖାଇବା କଥା କହୁଛଁ ଆଁ?
ହଁ।
ହ୍ୟାଲୋ ଦେଖିବ ଆଇ ଫୋନ କରୁଛନ୍ତି? କହିଲି ଦେଖିଆ ୱାଇଫ କଣ ରୋଷେଇ କରୁଛନ୍ତି ଆଜି?
ହଁ। ଓହୋ ଆଜି ତ କିଛି ଣ ହବ ବନି ନାଇଟରେ
କିଛି ହେବନି।
ସେ ତ କିଛି ଖାଇବେନି ସେ ତ କିଛି ଖାଇବେନି କଣ୍ଟେ ରୋଷେଇ କରିଦେବେ।
କିଛି ଖାଇବିନି ଆଉ କଣ ଖାଲି ଉପବାସ ରହିବେ ନା
ଆ ତାଙ୍କେ ତ ଏଇଭନିଂରୁ ଖାଇସାରିଥିବେ ଆଉ କଣ ତମ ପାଇଁ ରୋଷେଇ କରିବେ।
ଉ ହୁଁ। ଆଉ।
ତମେ ନିଜେ ରୋଷେଇ କରିବ?
କଣ କହିଲ?
ଆଜିଠୁ ଷ୍ଟାର୍ଟିଂ ହବ ବୋଧେ ହାଲୋ।
କଣ ରୋଷେଇ ମୋର?
ମୁଁ କହିଲି ଆଜିଠୁ ଷ୍ଟାର୍ଟିଂ ହବ ବୋଧେ ରୋଷେଇ ହଁ।
ହଁ ହଁ କରିବା ଆଉ ଆଜି ଷ୍ଟାଟିଂ କରିଦବା ଆଉ।
କଣ କଣ କଣ ଆଇଟମ୍ ଜଣାଅଛି?
ଆଇଟମ୍ ସେଇ ଭାତ ଡାଲମା ଚିକେନ୍।
ହ
ଆଉ ମାଛ।
କିଣା ବିକା ସଂକ୍ରାନ୍ତିରେ ହବ
ସାଧା ଖଟା କରି ଆସିଛି।
ଭି ଭେଜମଞ୍ଚ।
ଭେଜ ମିକ୍ସ ଭେଜ୍ ମିକ୍ସ ହଁ। ମିକ୍ସ ଭେଜ୍ ମିକ୍ସ ଭେଜ୍।
କଲେ କି କଥା
କଣ କହିଲ?
ଅହୋ। ମିକ୍ସି ଭେଜରେ କଣ କଣ ପଡିକି କର। ମିକ୍ସ ଭେଜ ରେ କଣ କଣ ପଡିକି କର?
ଆମର ଆଳୁ ପଡିବ କଖାଉ, ବାଇଗଣ, ଦେଶୀ ଆଳୁ, ବା ଖମ୍ଭ ଆଳୁ ଟମାଟ ସେଥିରେ ଟିକେ ପଡିବ। ସାରୁ ଅଳ୍ପ ଟିକେ ପଡିବ। ହଁ ମଟର ଟିକେ ପଡିବ।
ହଁ। ରଖ।
ଆଉ ଯେତେ ସବୁ ପନିପରିବା ଅଛି ମାନେ ଆମ ଓଡିଆରେ କହନ୍ତି ଘାଣ୍ଟ ତରକାରୀ। ସେଇଟା ଗୋଟେ ବନାହବ।
ହୁଁ।
ହ୍ୟାଲୋ।
ସୁଭିି ହ୍ୟାଲୋ।
ହଁ ଆଉ ଆମ୍ବୁଲ ରାଇ ଗୋଟେ କରାହବ ଆମ୍ବୁଲ ରାଇ
ଆମ୍ବୁଲ ରାଇ କିଏ ଖାଉଛି କି? ସେଟା ଆମ୍ବୁଲ ରାଇ କିଏ କରନ୍ତିନି ଏଠାରେ ସେଇଟା ଏଇଠି କିଏ ଖାଏ
ଆମ୍ବୁଲ ରାଇ କେବେ ଖାଇଛ ଏଁ
ଏଇଡା କିଏ ମରିଗଲେ ଯୋଉ କଉଠି ଗୋଟେ ଦଶ
ଦଶରେ କରନ୍ତି ଖାଇବାଟେ ଭଲ ଲାଗେ ଖାଇବାକୁ।
ହଁ ଏଗୁଡା କିଏ କୋଉ ଟାଇପର ରଖିଥିବ ଆମ୍ବୁଲ ପୁଣି କିଣା ହେଇକି ଆସିବା ଟା ଅପରିଷ୍କାର ଲାଗିବ।
ହୁଁ ହଁ ଅପରିଷ୍କାର ସେଇଟା ଧୁଆ ହବନି ଆମ୍ବୁଲ ଗୁଡା ଧୁଆ ହବ ହଁ ଆମ୍ବୁଲ ଧୁଆ ହବ। ହଁବା ଘରେ ଆମ୍ବୁଲ ଧୁଆ ହବ। ବେଶ ହୁଁ ହୁଁ ସେ ଖାଲି
ବେସର ଦେଇକି ହଉ ନିଜେ ବନେଇବ ଘରେ। ହଁ ମାର୍କେଟରେ ସେମାନେ ଅପରିଷ୍କାର କରୁ
ହୁଁ ହୁଁ ହୁଁ।
ଆଉ ଘରେ ସେମିତି କଣ କେମିତି କଣ ଅଛନ୍ତି?
ହଁ ଘରେ ବାପା ମାଆ ହଁ ହ୍ୟାଲୋ। କହିଲି ଘରେ ବାପା ମା ହଁ ସ୍ତ୍ରୀ ବି ଜଣେ ଅଛନ୍ତି।
ହଉ। ଜଣେ ନା ଦି ଜଣେ ଅଛନ୍ତି।
ହାଲୋ। ହାଲୋ। କିଏ ଜଣେ ରହିବ ଅବିୟସିଲି ହଁ ଆମର ମୁସଲିମ୍ ଲୋକ। ଜଣେ-ଜଣେ।
ଇଚ୍ଛା ନାଇଁ। ରିପ୍ଲାଇ ଦେଲେ ତ ଜଣେ ଅଛନ୍ତି ଯେମ୍ତି ମୁଁ ପଚାରିଲା ଭଳିଆ କେତେ ଜଣ ଅଛନ୍ତି। ହୁଁ ଜଣେ ଅଛନ୍ତି ବସ୍ କହିଲା ସେଥିପାଇଁ କି କେତେ ଜଣ ଅଛନ୍ତି। ସେଇଟା ତ ହଁ କୁହାଯାଏ ସେଟା ଅଳ୍ପ ଅଛନ୍ତି ଜଣେ ଅଛି। ଅଛନ୍ତି ୱାଇଫ୍ ସେମତି କଣ କଥା ହେଇ କି।
ହଁ ଆଉ କଣ କହିବି ଆଉ କଣ କହିବା କଥା କହୁନାହାନ୍ତି?
ତମେ ଇଭିନିଂ ରେ ଖାଇଦଉଚ ଇଭିନିଂ ରେ ଖାଇଦଉଚ ନା ନାଇଟ୍ ରେ ଖାଉଚ ରଜରେ?
ଆମେ ନାଇଟ୍ ଖାଉୁ ଚଳିବ ପୁଅ ପିଲାମାନେ ଆମର ନାଇଟ୍
ହୁଁ ମୁଁ କଲ୍ ନାଇଁ କାଳେ ଏମ୍ତି କାଳେ ସେଲିବ୍ରେସନ୍ କରୁଥିବୁ ବୋଧେ। ମୁଁ କହିଲି ସେଥିପାଇଁ କାଳେ ମାନେ ଲେଡିଜ୍ ମାନେ ତ ସେ ଇଭିନିଂ ପୂର୍ବରୁ ଖାଇଦିଅନ୍ତି। ତମେ କାଳେ ଖାଇଥିବ କି ଖାଇ ନଥିବ ସେଇ କଥା ମୁଁ ପଚାରିଲି।
କିଛି ବି ଅସୁବିଧା ନାହିଁ ସେ ମହିଳା ମାନେ ସନ୍ଧ୍ୟା ପୂର୍ବରୁ ଖାଇ ଦିଅନ୍ତି।
ସୂର୍ଯ୍ୟାସ୍ତ ପୂର୍ବରୁ ଖାଆନ୍ତି।
ହଁ-ହଁ।
ନହେଲେ କଣ ହୁଏ ମୁଁ ସେଇଟା ଠିକ୍ ସେ ରୁଲ୍ଟା ଜାଣିନି। କଣ ପାଇଁ କେ ଜାଣଣି ସେମାନେ ଇଭିନିଂ ପୂର୍ବରୁ ଖାଆନ୍ତି। ଲେଡିଜ୍ ମାନେ ଖାଆନ୍ତି ଜେଣ୍ଟ ମାନେ କାହିଁ ଖାଇବେନି। ସେଟ ଗୋଟେ କିଛି ନା କିଛି ମାନେ ଥିବ ନା।
ହଁ ସବୁ ଅଛି କିନ୍ତୁ ଆମେ ସେଇ ଓଡିଆ ପରମ୍ପରା ବିଷୟରେ ଆମେ ଜାଣିନି।
ସେଠି କଣ ଗୋଟେ ଥିବ ଆଉ ଠିକ୍ ସେ ଜଣା ନାହିଁ ସେଟା କଣ ଅଛି। ମୁଁ ବି ଜାଣିନି ମୁଁ ଜଷ୍ଟ ଜାଣିଛି ମାନେ ପିଲାଦିନୁ କି ଇଭିନିଂ ପୂର୍ବରୁ ଖାଇବାର ଅଛି। ତାପରେ କଣ ପାଇଁ ଖାଆନ୍ତିନି ସେ
ସେଇ କାରଣ ତମେ କଣ କେହି ବି ଜାଣିନ। କହୁନାହାନ୍ତି ଜାଣିଚ ଯଦି। ଆଉ କହୁନ ତମେ ଯଦି ଜାଣିଛ କୁହ-କୁହ ଟିକେ
ରଖୁଛି।
ଟାଇମ୍